ହଁ ତମେ ଏବେ କୁଆଡେ କଣ କରୁଛ କି? ହ୍ୟାଲୋ
ହେଲୋ
ଆଉ ତମେ ଏବେ କୁଆଡେ ବୁଲାବୁଲି କରିବାକୁ ହଁ ମୁଁ କହିଲି ତମେ ଏବେ ବ୍ୟସ୍ ତ ଥିଲ କି। ହଁ ମୁଁ କ୍ ହଁ ମୁଁ କହିଲି ଆଉ ତମେ ଏବେ କୁଆଡେ ହଁ ଏଥର ଶୁଭାଗଲା? ହଁ ହଁ ମୁଁ ମୁଁ କହିଲି ଏଥର ଶୁ ଏଥର ଏଥର ଶୁଭା ଗଲା?
ହଁ ଶୁଭିଲା ଶୁଭିଲା।
ହଁ ହଁ। ତମେ ଏବେ କଣ କରୁଥିଲ କି?
ମୁଁ ଏବେ ମୁଁ ଏଇ ଖାଇକି ବସିଥିଲି ଆଉ।
ଅହୋ ଆଉ ମୁଁ ଭାବୁଥିଲି ଏବେ ତ ଯୋଉ ଛୁଟି ଥିଲା ଆଉ ମୁଁ କଣ ଶୁଣିଥିଲି ତୁମେ କୁଆଡ଼େ ବୁଲାବୁଲି କରିବାକୁ ଯାଇଥିଲ, ଆଉ କଣ ଆ ମାନେ ଓଡ଼ିଶା ବାହାରକୁ ଯାଇଥିଲ କୁଆଡେ ଯାଇଥିଲ କଣ କେମିତି କଲ
ହଁ ମୁଁ ଯାଇଥିଲି ଇ-ଇ-ଇ। କିଛି ସ୍ତ୍ରୀ ଲୋକ ପିଲା ମିଶିକି ଯାଇଥିଲୁ ରାଜସ୍ଥାନ। ଇଏ ରାଜସ୍ଥାନ ତ ମାନେ ଏତେ ସୁନ୍ଦର ଜାଗା ଲାଗିଲା ପୁରା ଯିବା ତିନି ଦିନ ଆସିବା ତିନି ଦିନ। ସେଇଠୁ ଗଲୁ ଆମେ ଏଠୁ ସକାଳୁ ଗଲୁ ସକାଳୁ ଗଲୁ ପୁରା ଫୁଲ ସେଦିନ ଟ୍ରେନରେ ବସିଲୁ। ତା ପରଦିନ ବି ସେଦିନ ବି ଟ୍ରେନରେ ପୁରା ବସିଲୁ ଫୁଲ। ତା ପରଦିନ ଯାଇ ଗଲା ବେଳକୁ ଓଲ୍ହେଇଲା ସେଠି ପୁରା ସନ୍ଧ୍ୟା। ସନ୍ଧ୍ୟା ମାନେ ରାଜସ୍ଥାନ ଯୋଉ ଉଁ-ଉଁ-ଉଁ ବ୍ରହ୍ମକୁମାରୀ ଯୋଉ ଉ-ଉ ଉମ ସେଣ୍ଟର ଅଛି ରାଜସ୍ଥାନରେ ସେଠିକି ଆମେ ଯାଇଥିଲୁ। ମାନେ ସେଇ ଜାଗାଟା ଏତେ ସୁ
ଥିଲ ବ୍ରହ୍ମକୁମାରୀ ଯୋଉ ମାଉଣ୍ଟ ଆବୁ ଯୋଉଟା ସେଇଟା କି?
ହଁ ହଁ ସେଇଟା ସେଇଟା କୁ ମାଉଣ୍ଟ ଆବୁ କୁହନ୍ତି। ଆଉ ରାଜସ୍ଥାନ ବି କୁହନ୍ତି। ମାନେ ସେଇ ମ୍-ମ୍ ଜାଗାଟାକୁ ତମେ ଯିବ ତ ମାନେ ତାର ମାନେ ଭାଇବ୍ରେସନ ତ ଏମିତି ଏତେ ସୁନ୍ଦର। ଆଉ ପଶିଯିବ ଯଦି ତମେ କହିବ ମୁଁ ଗୋଟେ ସ୍ଵର୍ଗରେ ଆସିକି ପହଞ୍ଚିଲି। ଆଉ ଏ ଯୋଉ ପୁର୍ଣା ଉପର ଯୋଉ ଦୁନିଆ କଥା ତମର ଆଉ କିଛି ମନେ ପଡିବନି। ଏତେ ସୁନ୍ଦର ଜାଗା ଆଉ ମାନେ ଏତେ ମାନେ ସେଠି କେତେ ଲକ୍ଷ ଲୋକ ଅଛନ୍ତି ଉମ-ମ୍-ମ୍ ଲକ୍ଷ ମାନେ ଦି ତିନି ଲକ୍ଷ ଲୋକ ହେଇଥିଲେ ଆମେ ଯେବେ ଯାଇ ସେଠି ବାବା ସମ୍ମିଳନରେ ତିନି ଲକ୍ଷ ଭଳିଆ ଲୋକ ହେଇଥିଲେ। ଗୋଟେ ହଲରେ ଉମ-ମ୍-ମ୍ ଲକ୍ଷେ ଦେଢ ଲକ୍ଷ ଲୋକ ବସୁଛନ୍ତି। ସେଠି ଦେଖିବ ଗୋଟେ ମଝି ଖୁଣ୍ଟ ନାହିଁ ସେଟା ସେ ହଲ ଟାରେ। ଆଉ ସେ ଏତେ ସୁନ୍ଦର ର ମାନେ ଭାଇବ୍ରେସ୍ ସେଠି ଗୋଟେ ମ ମଶା ନାହିଁ କି-କି-କି ମାଛି ନାହିଁ କି କୋଉଠି ଗୋଟେ କାଗଜ ଟୁକୁାଡ଼ା ଟେ କୋଉଠି ପଡିିନି। ମାନେ ଏତେ ଗଛ ଗୁଛ ଲଗା ହେଇଛି କୋଉଠି ଗୋଟେ ପତ୍ର-ର-ର ମାନେ ପଢିବାର ନାହିଁ। ଏତେ ପରିଷ୍କାର ପରିଚ୍ଛନ୍ନ। ଆଉ ସେଠି ଉମ-ମ୍-ମ୍ ମାନେ ତମେ ଯାହା ଖାଇପାରିବ। ମାନେ ଯାହା ଖାଇପାରିବ ଦହି ଖା, ଚାହା ଖା, କଫି ପିଅ, କ୍ଷୀର ଖା ଯେତେ ଥର ଖାଇବ। ଏ ସେମି ଏତେ ସୁନ୍ଦର ଜାଗା ଆଉ ଖାଇବା ପିଇବାର କିଛି ବି ଅସୁବିଧା ନାହିଁ ଆଜି ତେ ପ୍ରକାରର ତମେ ଖାଇପାରିବ। ଟିଫିନ ଖାଇବ ଗାଧୁଆ ବେଳେ ମିଲ୍ ଖାଇବ ହୁଁ ପରଟା ପୁରୀ ରୁଟି ଉଁ ସୁଜି ହାଲୁଆ ମାନେ ଯାହା ଖାଇବ ପା ଦହି ଆଉ-ଉ-ଉ କି ତମେ ଉଁ ମିଠା ବୋଲି ଆ ଖାଇବ ରୋଗୀ ମାନଙ୍କ ପାଇଁ ମାନେ ସିଝା ସନ୍ତୁଳା ଆଉ ଲୁଣ ପଡି ନଥିବ ସେମାନଙ୍କ ପାଇଁ ମାନେ ଯିଏ ଯୋଉ ଆଇଟମ ଖୋଜିବ। ଏତେ ସୁନ୍ଦର ଜାଗା।
ତମେ ଯୋଉ ଯାଅ ସବୁ ଯୋଉ ଖାଇବା ଉପରେ କଣ ସବୁ କିଣିକି ଖାଅ ନା ମାଗଣ ର ସେଇଠୁ ସବୁ ମିଳେ?
ଆମେ ଗଲୁ ଆମର ଖଲି ସାତ ହଜାର ଟଙ୍କା ନେଲେ ସେଇଠାରେ ଆଡ଼େବି ଖର୍ଚ୍ଚ ଆଉ ଖାଇବା ପିଇବା ରହିବା ସବୁ। ଆଉ ଆମେ ଯୋଉ ଏକ୍ସଟ୍ରା ଜାଗା ର ଆମେ ବୁଲିଗଲୁ ଛାଡ଼ ସିଆଡେ କୁଆଡେ ଦର ବୁଲିଗଲୁ ସେଇ ଗାଡି ଖର୍ଚ୍ଚ ଟା ଆମେ ଦେଇକି ବୁଲି ଯାଉ ଆଉ କିନ୍ତୁ ଯେତେ ଯାହା ଖାଇଲୁ ରହିଲୁ ସେଇଗୁଡା ସିଏ ତାର ଦେଲେ ଯୋଉ ସାତ ହଜାର ଟଙ୍କାଟା ଆମ ପାଖରୁ ନେଲେ ସେଇଥିରେ ଆମର ରହ ବା ଖାଇବା ପିଇବା ସବୁ ଖର୍ଚ୍ଚ ପୁଣି ନା ଆସିଲା ବେଳକୁ ଆମକୁ ଯେମିତି ଝିଅ ସେ ବାପ ଘରକୁ ଆସେ ସବୁ ଭାର ଧରିକି ଯେମିତି ଦେଖ ମିଠା ମିଠି ଯା ସବୁ ଦେଇଥିବେ ସେମିତି ଆମେ ଆସିଲା ବେଳକୁ ଆମ ପାଇଁ ଖାଇବା ପିଇବା ଟ୍ରେନ୍ ରେ ତିନି ଦିନ ବୋଲି ଆମ ପାଇଁ ଭାତ, ଆଳୁ ସିଝା, କାକୁଡି, ଲେମ୍ବୁ ଉଁ ଭାତରେ ତିଆରି ଗୋଟେ ମିଠା ସେ ମିଠା ଟା ହଉଛି କଣ ଉ ଢୋକଲା ସେ ମିଠା ଆଉ ପାରୁଟି ପାରୁଟି ସେଠି ସବୁ ତିଆରି ହଉଛି ଆଉ କିଛି ବାହାର କୌଣସି ଜିନିଷ ତ ବାହାର ହର ଭୋଗ ଲାଗେନି ସେଠି ସବୁ ନିଜେ ତିଆରି କରନ୍ତୀ ମାନେ ଗୋଟେ ତାଙ୍କର ସେଠି ଅଙ୍ଗୁର ବଗିଚା ଅଛି ଶହେ ଏକର ଜାଗାରେ ଅଙ୍ଗୁର ବଗିଚା। ଆଉ ଅଙ୍ଗରୁ ସେପଟା ଆଉ ଆମ୍ବ ଆମ ସବୁ ମାନେ ପଲଥିନ ପଲଥିନି ଫୁଲ ଫୁଲ ସବୁ ଦେଇଥିଲେ ମାନେ ତମେ ଅସୁବିଧା ହବନି ତମର ଟ୍ରେନରେ ଆସିଲା ବେଳକୁ ଖାଇଲା ବେଳକୁ ଅସୁବିଧା ହବନି। ଗଲା ବେଳକୁ ବି ଆମକୁ ହୁଁ କୋଉଠି ସେଠି ସେ ଜାଗା ଟା ନା ମୋର ମନେ ନାହିଁ। ଆମେ ଟ୍ରେନ ରହିଲା ସେଠି ସବୁ ସେଇ ଆଶ୍ରମରେ ସବୁ ଭାଇ ମାନ ସେଠି ଗୋଟେ ଆଶ୍ରମ ଅଛି ସେ ସବୁ ଅରୁଆ ଡାଲମା ଖଟା ଭଜା ସବୁ ଆଣିକି ଟ୍ରେନରେ ଦେଲେ ଆମେ ଆରାମ ସେ ଖାଇଲୁ ଖାଇଲୁ ଆଉ ଯାହା ଭାତ ସବୁ ବଞ୍ଚ୍ ପିଲାଟାକୁ ସ ଟିଫନ୍ ନେଇଥିଲୁ ତାକୁ ସେଥିରେ ପଖାଳି ଦେଲୁ ଆଉ ଆଳୁ ସୀଝାହେରିକା କାକୁଡ଼ି ସେ ସବୁ ଦେଇଥିଲେ ତା ବି ସେଦିନ ସେ ଟ୍ରେନରେ ବସିକି ସବୁ ଖାଇଲୁ ମାନେ ଖାଇବା ପିଇବାରେ କିଛି ଅସୁବିଧା ନାହିଁ ଏତେ ସୁନ୍ଦର ମନେ ତମେ ଯେତେଥର ରାତି ରାତି ଚାରିଟାରୁ କଫି ପିଇବ କ୍ଷୀର ପିଇବ ଚାହା ପିବ ଲେମ୍ବୁ ପାଣି ପିବ କି ଯାହା ଖାଇବ କି ପୋଦିନା ପତ୍ରର ପାଣି ପିଇବ ସବୁ ପ୍ରକାର ମାନେ ଭେରାଇଟି ତମକୁ ଦେବି ତମକୁ ଚିନ୍ତା ନାହିଁ ଖାଇବା ପିଇବାର। ଚାହାରେ କିଏ ପାରୁଟି ବୁଡେଇିବ ଖାଇବ ଏଇସବୁ ମାନେ ଏତେ ସୁବିଧା ଯେମିତି ତମ ବା ଆସିବାକୁ ଇଛା ଦେଖା ହବନି ଆଉ ଏତେ ପ୍ରକାର ଫୁଲର ବଗିଚା ତମ ଦେଖିବ ପାହାଡ ମାନେ ତଳୁ ଉ ପାହାଡ ଟା ଉ ପାଞ୍ଚଶହ ଓଟୋ ଉଚ୍ଚାର ହ ପାହାଡ ଟା ପାହାଡ ଟାକୁ କାଟିକି ବଜାର ହେଇଛି ତମେ ଦେଖିଲି କହିବ ମୁ ଏ ସବୁ ଯୋଉ ପାହାଡ ଟା କାଟିକି କେମିତି ବଜାର କରୁଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ହବ।
ଆଉ ତମେ ଯାହା କହିଲ ତାହେଲେ ତମେ ଯଉ ଜାଗାଟାକୁ ଯାଇଥିଲ ବହୁତ ଭଲ ଜାଗା ଆଉ ମୁଁ ବି ଭାବୁଛି ଯଦି ୟା ପରେ ନେକ୍ସଟ ଟାଇମ ଯଦି ଆମେ କିଛି ଆମେ ତ ଏମିତି ବହୁତ ଜାଗା ବୁଲାବୁଲି କରୁ ମାନେ ଓଡ଼ିଶା ବାହାରକୁ ବି ଆମେ କେତେଥର ଯାଇଛୁ ସାଙ୍ଗମାନଙ୍କ ସହିତ ବୁଲାବୁଲି କରିବା ପାଇଁ କିନ୍ତୁ ଆମେ ମାନେ ଏତେ ରାଜସ୍ଥାନ ଆଡ଼େ ଆମେ ଯାଇନୁ ଆମେ ଯାଇଚୁ ଓଡ଼ିଶା ପାଖାପାଖି କଲିକତା ହଉ କି ବିହାର ହେଉ କି ଝାଡ଼୍ ଖଣ୍ଡ ହଉ କି ଆସାମ ଏମିତି ସବୁ ମୁଁ ଜାଗା ଯାଇଛି ବୁଲାବୁଲି କରିବା ପାଇଁ ଆଉ ମୁଁ ରାଜସ୍ଥାନ ଆଡ଼େ ଯାଇନି କି ମୋର ଗୋଟେ ସିକିମ୍ ବି ଗୋଟେ ଜାଗା ଅଛି ସେଆଡ଼େ ଯିବାକୁ ଯିବାର ଅଛି ପ୍ରୋଗ୍ରାମ୍ ଯଦି ହେଲା ଦେଖିଆ ମୁଁ ତାହେଲେ ଚେଷ୍ଟା କରିବି ରାଜସ୍ଥାନ ଆଡ଼େ ବୁଲାବୁଲି କରିବା ପାଇଁ ଥରେ। ଦିନେ ଯିବା ପାଇଁ ଆଉ ସିଆଡେ ବି ଯେହେତୁ ଗୋଟେ ଭଲ ଜାଗା ଅଛି ଆମେ ବି। ଥରେ ବୁଲି ଆସିବା ଆଉ ଦେଖିବା ନିହାତି ମାନେ ଗୋଟେ ଭଲ। ଯେହେତୁ ସେ ଜାଗା ବିଷୟରେ ଆମେ କିଛି ଜାଣିନେ ଟିକେ କିଛି ତ ଜାଣିବା ସେ ବିଷୟରେ। ଆଉ ମୁଁ ବି ଥରେ ଏମିତି ଗୋଟେ ଯାଇଥିଲି ଗୋଟେ ଜେଗାକୁ ବୁଲିବା ପାଇଁ। ଆମର ଝା। ଖଣ୍ଡ ର ଗୋଟେ ଜାଗା ଥିଲା। ଆଉ ସିଆଡେ ସେମିତି ମାନେ। ବହୁତ ମାନେ ଗୋଟେ ଥିଲା ମାନେ ପାହାଡ଼ ଜାଗା ତ। ସେ ସବୁ ମାନ ବହୁତ ଥଣ୍ଡା। ଜଳବାୟୁ ବହୁତ ମୁଁ ଥରେ ଜାଣିନଥିଲି ମୁଁ ପଳେଇଥିଲି ଆ ମାନେ ଏତେ ଶୀତ ବସ୍ତ୍ର ନେଇନଥିଲି। ଆମର ଏପଟେ ଏତେ। ଶୀତଟା ମାନେ ଅନୁଭୂତ ହୁଏନି। କିନ୍ତୁ ସେପଟେ ଯୋଉ ଶୀତ ମାନେ ବହୁତ ମାତ୍ରେ ଯେତେବେଳେ ଆମେ ଷ୍ଟେସନରୁ ଓଲ୍ହେ। ପଇଲୁ ପୁରା ମାନେ ଦେହ ହାତ ଖାଲି। ଶୀତ ରେ ପୁରା ଥରିଗଲା ସେଠି ସବୁ ସମସ୍ତେ ଆମେ ଏମିତି କପଡ଼ାର ମାନେ ସ୍ବେଟର୍ ପିନ୍ଧୁ କିି କଣ ତାଙ୍କର ସେପଟେ ଲେଦର। ମାନେ ଲେଦର ସବୁ ସ୍ବେଟର୍ ନହେଲେ। ପକେଟ ସବ। ଥିବେ। ଆଉ ନର୍ମାଲି ଯଦି। କପଡା ସୁଇଟର ଫୁଇଟର ପିନ୍ଧନ୍ତି ସେମାନେ କଣ କହିଲ ସେମାନେ ବହୁତ ଶୀତ ହୁଏ। ସେମାନେ ଥଣ୍ଡାକୁ ସହି ପାରନ୍ତିନି ଆଉ ଏମିତି ହୁଏ ଆମେ। ବହୁତ ହଇରାଣ ହେଇଥିଲେ କିନ୍ତୁ ସେପଟେ ବହୁତ ଜଳବାୟୁ ବହୁତ ଭଲ ଆମେ ବି ବୁଲାବୁଲି କରିୁଥିଲୁ ସେପଟେ ବହୁତ ସାରା ଜାଗା ଥାଏ। ଯୋଉ ବାବାଦାମ ଥାଏ। ଆଉ ଗୋଟେ। ଲଦେଖଶ୍ଵର ଏମିତି ଗୋଟେ ଆଉ ଗୋଟେ ଥାଏ ମନ୍ଦିର ଆଉ ଗୋଟେ ଛୋଟ ମାନେ ଗୋଟେ ଜଳପ୍ରପାତ ଟାଇପ୍ ର ସେଠି ବି ଆଉ ଗୋଟେ ଜେଗା ଥିଲା ସେଇଠି ବି ଆମେ ସେ ସବୁ ଜିନିଷ ବୁଲାବୁଲି କରିଥିଲୁ ଆଉ ବହୁତ ଭଲ ଲାଗିଥିଲା ଆଉ ସେଠାକାର । ଗୋଟେ ଭଲ ମାନେ ଖାଦ୍ୟ ବହୁତ ଫେମସ୍ ଥିଲା ଗୋଟେ ମିଠା ଗୋଟେ ପେଡ଼ା ଆମର ଯେମିତି ଇଆଡ଼େ ଗୋଟେ ପେଡ଼ା ଥାଏ ସେପଟେ କିନ୍ତୁ ଏଇ ପେଡ଼ା ଆଉ ସେ ଯୋଉ ସେପଟ ସାଇଟ୍ ରେ ଗୋଟେ ମିଠା ଗୋଟେ ଥାଏ ଯୋଉ ପେଡ଼ାଟା ତାର ମାନେ ଟେଷ୍ଟଟା ବହୁତ ଡିଫରେନ୍ସ। ଏପଟେ ଖାଲି ମଇଦା ଫଇଦା। କରିଦିଅନ୍ତି କିନ୍ତୁ ସେପଟେ ବହୁତ ଭଲରେ ତା ଟେଷ୍ଟ ତମେ ଖାଇଦେଲେ ଥରେ କହିବ ମୁଁ ଆକୁ ବାରମ୍ବାର ଖାଇବା କୁ। ଏତେ ଭଲ ସେଇଟା ତାଙ୍କର। ସେଇ ଯୋଉ ଠାକୁରଙ୍କ ପାଖରେ ଭୋଗ ଲାଗେ। ଏଟା ବହୁତ କିନ୍ତୁ ବଢିଆ ଲାଗେ ସେ ସବୁ ଜିନିଷ। ତାଙ୍କର ଖାଦ୍ୟ ଆଉ ତାଙ୍କର। ସେପଟେ ବି ମାନେ ପ୍ରାୟତଃ ଲୋକ ମୁଁ ଦେଖିଛି ତାଙ୍କର ସେପଟେ ମାନେ ସ୍ତ୍ରୀ ଲୋକଙ୍କ ସହ ମାନେ ସେଗୁଡା ଗୋଟେ ମାନେ ଗୋଟେ ସଂସ୍ଥାରେ ସେବୁବେଳେ ଏନଗେଜ ଥିବେ। ସେ ଯେକୌଣସି କାମ ହଉ ମାନେ ଗୋଟେ ବିକ୍ରି ହଉ କି ମାନେ। ଶିକ୍ଷାଗତ ରେ ହଉ କି କୌଣସି ବି ଜିନିଷ ମାନେ ବିଜନେସ୍ ରେ ହଉ କି ମାନେ ଟିଚିଂ ଲାଇନରେ ସବୁବେଳେ ସ୍ତ୍ରୀ ଲୋକମାନେ ସେପଟୁ ବହୁତ କାମ କରନ୍ତି କିନ୍ତୁ ଆମର ଏପଟେ ଓଡିଶା ପଟେ ଲୋକମାନେ ସ୍ତ୍ରୀ ଲୋକ ପଟେ ସ୍ତ୍ରୀ ଲୋକମାନେ ଏତେ କାମରେ କିଛି ଏତେ ଏନଗେଜ ହୁଅନ୍ତିନି। ସେମାନେ ଖାଲି ଭାବନ୍ତି ଆମେ ରୋଷେଇ ବାସ କରିଦେଲୁ ବାସ ଆମ କାମ ଏତିକ ସେମାନେ ରୋଷେଇ କରିବା ସହିତ ମାନେ ଘରର କାମ କରିକି ବି ଆଉ ସେମାନେ ବି କିଛି ମାନେ ସାଇଡ଼ ଇନକମ କରନ୍ତି। ଆଉ ସେଇଟା ବି ସେମାନେ ବହୁତ ଖୁସି ରୁହନ୍ତି। ତାଙ୍କୁ ସେ କାହା ଉପରେ ଡିପେଣ୍ଡେଡ ହେବାକୁ ଚାହାଁନ୍ତିିନି। ଆଉ ସେଇଟା ମତେ ବହୁତ ଭଲ ଲାଗେ ହେଲା ଆଉ ତମେ ବି ମାନେ ଯା ହଉ ଏତେ ବାଟ ଯାଇକି ବୁଲାବୁଲି କରିକି ଆସୁଛ ସେଇଟା ବି ମୋତେ ବହୁତ ଖୁସି ଲାଗିଲା ଯା ହଉ ତମେ ଯାଇକି ବୁଲାବୁଲି କରିକି ଆସିଲୁଣି କିନ୍ତୁ ଆମେ ଏପର୍ଯ୍ୟନ୍ତ ବି ଯାଇନୁ କି ସେ ଜାଗା ଦେଖିନୁ। ଆଉ ମୁଁ ବି ଚେଷ୍ଟା କରିବି ଯିବା ପାଇଁ ଆଉ ମୁଁ ଭାବୁଛି ଦେଖିବା ଏଇ ବର୍ଷ ଯୋଉ ଯାଉଛି ମାନେ ଆମର ସେ ରାଜସ୍ଥାନ ପାଖାପାଖି ଅଛି ଆମର ପ୍ଲାନିଂ ଏପଟେ ସିକିମ ଫିକିମ ଅଛି ଯଦି ଦେ ଯଦି ହବ ଆମେ ସିକିମ୍ କୁ କ୍ୟାନସେଲ୍ କରି ନହେଲେ ରାଜସ୍ଥାନ ସାଇଡ଼୍ ଟିକେ ଯିବୁ ବୁଲାବୁଲି କରିକି ଆସିବୁ ଯେହେତୁ ଏ ତ ତମେ କହୁଛ ଏଇଟା ଗୋଟେ ଭଲ ଜାଗା ତାହେଲେ ମୁଁ ତମକୁ କହିବି ଯଦି ମୁଁ ଯିବି ତାହେଲେ ମୁଁ ତ କହିବି ଆମେ ନହେଲେ ସାଙ୍ଗ ହେଇକି ଯିବୁ ଯିବା ଆଉ ମୁଁ ତାହଲେ ହଉ ମୁଁ ତାହେଲେ ଏବେ ଟିକେ ରଖୁଛି ପରେ ତମକୁ କେତେବେଳେ ଫାଙ୍କା ହେଲେ କଲ୍ କରିବି
ହଉ।